ହାଲୋ। ହ୍ୟାଲୋ ହଁ ମ୍ୟାଡ଼ାାମ ନମସ୍କାର।
ନମସ୍କାର କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି ଆଉ କଣ କରୁଥିଲେ?
ଏଇ ବସିଥିଲି ବର୍ଷା ହଉଚି। ବ ବର୍ଷା ହଉଛି ତ ବସିଥିଲି ଆଉ ଆପଣ କଣ କରୁଛନ୍ତି?
ଶୁଣିକି ଖୁସି ଲାଗିଲା କାରଣ ଏଠି ତ ଆମର ଏତେ ଗରମ ଏତେ ଗ ହୁଁ ଗ୍ରୀଷ୍ମର ଏତେ ପ୍ରଭାବ ଆଉ କୁହନି।
ଗରୁ ବହୁତ ଗରମ ହଉଥିଲା। ଆଜି ଟିକେ ଜାଣିକି ବର୍ଷା ହେଇଚି, ଟିକେ ଭଲ ଲାଗିଲା। ପାଗ ଟା ଭଲ କରିଚି, ଇନ୍ଦ୍ରଧନୁ ବି ବାହାରିଚି ଆଜି।
ଆରେ ବା ବହୁତ ସୁନ୍ଦର।
ଦିନ ପରେ ମୁଁ ଦେଖିଲି ଇନ୍ଦ୍ରଧନୁ।
ନିହାତି, ଇନ୍ଦ୍ରଧନୁଙ୍କ କଥା କହିବାରୁ ମନେ ପଡିଗଲା ପିଲାଦିନ କଥା ଲାଗୁଚି ହୁଏତ ଏବେ ବହୁତ ବର୍ଷ ହେଲା ଆଉ ଇନ୍ଦ୍ରଧନୁ ହିଁ ଦେଖିବାକୁ ମିଳେ ନି। ପିଲାଦିନେ ବହୁତ ଦେଖୁଥି ଲେ।
ହଁ। ଛୁଆବେଳେ ବହୁତ ଦେଖୁଥିଲେ ଆଉ ଏବେ ତ ପରିବେଶ ସହିତ ସବୁ ଜିନିଷ ଚେଞ୍ଚ ହେଲା ପରେ ଆଉ କିଛି ଯା ଦେଖା ଯାଉନି।
ନିହାତି ଭାବରେ ତ ଏଇ ଋତୁରୁ ମନେ ପଡିଲା କି କି ତୁମକୁ କଣ ଏଇ ବର୍ଷା ଋତୁ ଭଲଲାଗେ ନା ଯେମିତି ଚାଲିଚି, ଗ୍ରୀଷ୍ମ ପ୍ରବାହ ସେମିତି ଭଲ ଲାଗେ।
ନା ନା ମତେ ବର୍ଷା ଋତୁ ଭଲଲାଗେ। ମତେ ସବୁଠୁ ବେଶୀ ଶୀତ ଋତୁ ଭଲ ଲାଗେ। କିନ୍ତୁ ବର୍ଷା ଋତୁ ବି ଭଲ ଲାଗେ। କାରଣ ବର୍ଷା ଋତୁରେ ଯୋଉ ମୋ ଫେବରେଟ ମାନେ ପସନ୍ଦର ଆସେ ଅ ଛତୁ। ଆପଣ ଗୋଟେ ନାଁ ଶୁଣିଥିବେ ପୁତ୍କୁଳି ଛତୁ, ନା ଶୁଣିଚନ୍ତି?
ନା ମୁଁ କେବେ ଶୁଣିନି ଛତୁ ଜାଣିଚି।
ପୁତ୍କୁଳି ଛତୁ ବୋଲି ଗୋଟେ ଆସେ ବଢିଆ ଲାଗେ ମାଟିରେ ସେ ମାଟି ତଳେ ହୁଏ। ପୁରା ଛୋଟ ଛୋଟ ଗୋଲ ଗୋଲ। ବଢିଆ ଲାଗେ ତାକୁ ଖାଇବେ, ଆପଣ ତରକାରୀ କରିକି କଷା କରି ବଢିଆ ଲାଗେ। ମାନେ ଗୋଟେ ମାଂସ ତରକାରୀ ଯେମିତି ଲାଗେ ସେଇ ଭଳିଆ ଲାଗେ ସେ।
ଆରେ ଆରେ ମୁଁ ତ ପ୍ରଥମ ଥର ନାଁ ବି ପ୍ରଥମ ଥର ଶୁଣିଲି।
ସେପଟେ ଟିକେ ପାହାଡିଆ ଅଞ୍ଚଳ ଗୁଡାକରେ କଣ କି ଏସବୁ ଟିକେ ଦେଖାଯାଏ। ଆଉ ସହର ମାନଙ୍କରେ ତ ଏତେ ଦେଖାଯାଏନି। ପାହାଡିଆ ଅଞ୍ଚଳ ଗୁଡିକରେ ଜଙ୍ଗଲ ମାନଙ୍କରେ ଏଇ ସବୁ ହୁଏ। ଆଉ କନ୍ଧମାଳ ନାଁ ଶୁଣିଥିବେ, କନ୍ଧମାଳ ଗୁଡାକରେ ବେଶୀ ହୁଏ ଚାଷ ଏଗୁଡାକ ବେଶୀ ଫୁଟେ, କାରଣ ସେପଟେ ଜଙ୍ଗଲ ଏରିଆ ନା। ଜଙ୍ଗଲ ଜାଗା ଗୁଡାକରେ ସେପଟେ ବେଶି ହୁଏ।
ହଁ ହଁ ବୁଝିପାରିଲି।
ଆପଣଙ୍କୁ କୋଉ ଋତୁ ଭଲ ଲାଗେ?
ହଁ ଯେମିତି କହିଲେ କି ମତେ ବି ଶୀତ ଋତୁ ହିଁ ପସନ୍ଦ କାରଣ ଶୀତ ଋତୁ ରେ ନା ତ ସେତେ ବର୍ଷା ଥାଏ ନା ତ ସେତେ ଖରା ଥାଏ। ତ ବା ଶୀତରୁ ହିଁ ଆରମ୍ଭ ହୁଏ। ତ ସେଥିରେ କଣ ସେତେ କଷ୍ଟ ବି ଯେମିତି ବର୍ଷା ଦିନେ ଗୋଟେ ଥାଏ କି ହଁ ରା ବାହାରକୁ ବାହାରିଲେ କାଦୁଅ ହେଇଯିବା। ଓଦା ହେଇଯିବା, ସେଇ ସେଇଟା ଥାଏ ତ କିନ୍ତୁ ତ କାହାକୁ ବର୍ଷାରେ ବି କାହାକୁ ଓଦା ହବାକୁ ଭିଜିବାକୁ ବି ଭଲ ଲାଗେ ତ ସେମିତି କିନ୍ତୁ ଶୀ ଆଉ ଗ୍ରୀଷ୍ମ ଋତୁରେ ତ ହୁଁ କହିବା ଏତେ ତାର ଅସହ୍ୟ ଗରମକୁ ବି ସହ୍ୟ କରିହବାଟା ବି ବହୁତ କଷ୍ଟକର ଯୋଉଟା କି ବର୍ତ୍ତମାନ ଚାଲିଚି। ତ ତେଣୁ ଯେମିତି କହିଲେ ଶୀତ ଋତୁ ହିଁ ବହୁତ ଭଲ ଲାଗେ।
ବଢିଆ ଲାଗେ ସମସ୍ତଙ୍କର ପସନ୍ଦ ଶୀତ ଋତୁ ଆପଣ ଯାହାକୁ ବି ପଚାରିବେ ସେ କହିବେ ଶୀତ ଋତୁ। ଋତୁ ଆମର ପସନ୍ଦ ସବୁଠୁ ଅଧିକ ପ୍ରିୟ ହେଉଚି ଶୀତ ଋତୁ। ମତେ ବର୍ଷା ଋତୁ ବି ଭଲ ଲାଗେ କିନ୍ତୁ ବର୍ଷା ଋତୁରେ ଯେତେବେଳେ ନଦୀ ବଢିଯାଏ ଆଉ ପୋଖରୀ ଜଳାଶୟ ପାଣିରେ ପରିପୂର୍ଣ୍ଣ ହେଇଯାଏ ଯୋଉ ଟିକେ ଅସୁବିଧା ହୁଏ ଲୋକମାନଙ୍କୁ କାରଣ ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ମାନେ ଘର। ଭାଙ୍ଗି ଯାଏ ଝଡ ତୋଫାନ ରେ ଘଡ଼ଘଡ଼ିରେ କାହାର ଜୀବନ ଚାଲିଯାଏ। ପଶୁ ପକ୍ଷୀଙ୍କର ମଧ୍ୟ ଜୀବନ ଚାଲିଯାଏ ଟି କେ ମତେ ସେଗୁଡାକ ଟିକେ ଶୁଣିଲା ବେଳେ ଟିକେ କଷ୍ଟ ହୁଏ। କାରଣ ସେମାନେ ଗରିବ ଶ୍ରେଣୀର ଥାଆନ୍ତି କିଛି କରିପାରନ୍ତିନି। ଟିକେ ଭଲ ଲାଗେନି ନହେଲେ ବସ ର୍ଷା ଦିନ ବଢିଆ ଲାଗେ ଆଉ ଗୋଟେ ବର୍ଷା ଦିନର ମାନେ ଟିକେ ଅସୁବିଧା ହୁଏ ଯିବାକୁ କୁହାଡେ ବାହାରକୁ। କାରଣ ବର୍ଷା ହଉଥୁବ ଆପଣ ଯାଇପାରିବେନି ହଁ। ଆଉ ପଶୁ ପକ୍ଷୀ। କ୍ଷୀ ମାନଙ୍କୁ ହଇରାଣ ବି ହୁଅନ୍ତି କାରଣ ସେମାନେ କୋଉଠି ଆଶ୍ରୟ ନେବା ପାଇଁ ବି ପାଆନ୍ତିନି। ବର୍ଷାରେ ସେମାନେ ଏ ଏଣେତେଣେ ହେଇକି ବୁଲନ୍ତି। ଟିକେ ଦେଖିଲେ କଷ୍ଟ ହୁଏ।
ଆଉ ଯେପରିକି ଶୀତ ଦିନର ଆଉ ଗୋଟେ ଭଲ ଗୁଣ ହେଲା ଶୀତ ଦିନରେ ହିଁ ସମସ୍ତେ ପସନ୍ଦ କର ନ୍ତି ବୁଲାବୁଲି କରି ଯିବାକୁ ବିଭିନ୍ନ ସ୍ଥାନ।
ହଁ ହଁ ଶୀତ ଦିନରେ ଆପଣ ଦେଖ ଦେଖିବେ ଶୀତ ଦିନେ ହିଁ ସମସ୍ତେ ଯାଆନ୍ତି ଭୋଜି ହେଆ କରିବା ପାଇଁ।
ହଁ ହଁ ନିହାତି ସେ ଯେକୌଣସି ବାହାରୁ ସ୍ଥାନ ହଉ ବା ଏମିତି ଭୋଜି କରିବା ପାଇଁ ହଉ ଶୀତ ଋତୁ ହିଁ ଉପଯୁକ୍ତ।
ଉପଯୁକ୍ତ କାରଣ? ବର୍ଷା ଦିନେ କଣ ବର୍ଷା ହବ କେହି କୋଉଠି କରିପାରିବେନି ଜାଗାରେ ଠିଆ ହେଇପାରିବେନି। ନି କି କୋଉଠି ବସି ପାରିବେନି ଆଉ ଖରା ଦିନେ ତ ଜାଣିଛନ୍ତି ଖରା ଦିନ ତ ଯୋଉ ପ୍ରକାର ଗ୍ରୀଷ୍ମ ଋତୁରେ ଆମର ଯାହା କରୁଚି। ଆଉ ସେଇ ଗୋଟିଏ ଋତୁ ରହିଲା ସେଇୟା। ଗୋଟିଏ ଋତୁ ରହିଲା ସେଇଠି ସମସ୍ତେ ଖୁସି ଅନୁଭବ କରନ୍ତି ବାହାରକୁ ବୁଲାବୁଲି କରିବା ପାଇଁ। ଯିବା।
ନିହାତି ଭାବରେ। ଆ ଟୁମକୁ ଯେମିତି କିି, ବୁଲାବୁଲି କରିବାକୁ କେମିତିକା ସ୍ଥାନ ଭଲ ଲାଗେ?
ମତେ ଭଲ ଲାଗେ ମତେ ଟିକେ ଅ ବେଶୀ ଶି ଗହଳି ଥିବା ସ୍ଥାନ ଭଲ ଲାଗେନି ମତେ ଟିକେ ସୁନସାନ ଥିବ। ଆ ମାନେ ଜଙ୍ଗଲ ଏରିଆ ଥାଏ ଥିବ ପାହାଡ ଥିବ। ମତେ ଟିକେ ବୁଲାବୁଲି କରିବା ପାଇଁ ଭଲ ଲାଗେ ଟିକେ ପ୍ରାକୃତିକର ଜିନିଷ ନବାକୁ ଟିକେ ପସନ୍ଦ କରେ ମୁଁ।
ହଁ ହଁ ବୁଝିପାରିଲି ହଁ ମତେ ବି ବହୁତ ଭଲ ଲାଗେ ମତେ ତ ବେଶୀ ଭଲ ଲାଗେ ସମୁଦ୍ର ବେଳାଭୂମି। ସେଠି ବସିବା ହଁ। ହଁ ନିହାତି ଭାବରେ।
ପୁରୀ ବୁଲିବାକୁ ଯାଇଛନ୍ତି ବେଳାଭୂମି ତ ଯାଇଥିବେ ପୁରୀର?
ହଁ ହଁ ପୁରୀ ତ ପୁରୀ ତ ପ୍ରାୟତଃ ସମସ୍ତେ ଯାଇଥାନ୍ତି ଆଉ ବହୁତ ଥର ବି ଯାଇଥାନ୍ତି। ଆଉ ସେଠି ଗଲେ ସେ ସନ୍ଧ୍ୟା ସମୟରେ ହଉ ବା ସକାଳର ସୂର୍ଯ୍ୟ ଉଦୟ ସମୟରେ ଯାଇ ଟିକେ ସେଠି ବେଳାଭୂମିରେ ବସିବା। ଆଉ ସେଇ ଯୋଉ ଅନୁଭୂତି ସେଇ ଅନୁଭବ ଆଉ ବହୁତ ବଢିଆ।
ବଢିଆ ଲାଗେ ଜଗାଙ୍କର ଦର୍ଶନ ବି ଆପଣ କରିବେ ଆପଣଙ୍କ ଜଗାଙ୍କ ଡୋରି ନ ଫିଟିଲେ ତ କେହି ତାଙ୍କ ପାଖକୁ ଯାଇପାରିବେନି। ଜଗା ଯଉପନ୍ତ ଡୋରି ଲଗେଇନାହାନ୍ତି କେହି ଯାଇ ଇ ପାରିବେନି ଯେତେ ଚେଷ୍ଟା କଲେବି ଆପଣ ଯାଇ ପାରିବେିନି ଯେବେ ଜଗାର ଡୋରି। ଯେବେ ଲାଗିବ ଆପଣ ଯିବେ ମୁଁ ବହୁତ ଥର ଛୁଆ ବେଳେ ଯାଇଛି। ବଡ ହେଲା ପରେ ଆଉ ଏତେ ସୁଯୋଗ ମତେ ମିଳିନି ଯିବା ପାଇଁ। କିନ୍ତୁ ମତେ ବଢିଆ ଲାଗେ ମୁଁ ସମୁଦ୍ରକୁ ଯାଇଛି ବେଳାଭୂମିର ବେଳାଭୂମି ବଢିଆ ଲାଗେ ମତେ। ଆଉ ସେପଟେ ଏ ବୁଲାବୁଲି କରିକି ଆମେ ଆସିଛୁ। ଥରେ ହିଁ ଯାଇଛି ଆପଣ କେତେଥର ଯାଇଛନ୍ତି?
ମୁଁ ତ ବହୁତ ଥରେ ଯାଇଛି ଛୋଟ ବେଳେ ଯାଇଛି ଏବେ ବଡ ହେଇକି ବି ବହୁତ ଥର ଯାଇଛି। ପରିବାର ସହିତ ଏମିତି ସାଙ୍ଗ ମାନଙ୍କ ସହିତ ହଁ ବହୁତ ଥର ବଡ ହେଲା ପରେ ବି ଯାଇଛି।
ହଁ। ଆଉ କୁହନ୍ତୁ ଆଉ କଣ ଆପଣଙ୍କୁ ଖାଇବା ରୁଚି କଣ ଭଲ ଲାଗେ?
ଖାଇବାରେ ମତେ ଏମିତି କହିବାକୁ ଗଲେ ପିଠା ପଡା ହିଁ ଭଲ ଲାଗେ। ଲାଗେ ଆଉ ଚକୁଳି ପିଠା ଆଉ ସେଥିରେ ହେଇିବ ଯୋଉ ଆଳୁ ଦମ କିମ୍ବା ଘୁଗୁନି।
ହଁ ହଁ ଚକୁଳି ଟା ବଢିଆ ଲାଗେ ଆଳୁଦମ ଟା ତ ଖାସ କରିକି ଆଳୁ ଦମ ନହେଲେ ସାମ୍ବର ଏଇ ଦିଟା ତ ବହୁତ ବଢିଆ ଲାଗେ ଚକୁଳି ସହିତ। ଆଉ ଆଉ ପୋଡ ପିଠା ହେରିକି ଆପଣଙ୍କର ପସନ୍ଦ।
ହଁ ନିହାତି ଏସବୁ ପସନ୍ଦ ହେଲେ ବି ଏସବୁ ତ ସବୁବେଳେ ହେଇପାରେ ନା। ତ କେତେବେଳେ କେମିତି ଏବେ ବି ଯେମିତି ଆମର ରଜ ପର୍ବ ଗଲା। ସେଥିରେ ହେଇଥିଲା ହଁ ସେଠି ପୋଡବିଟା ଖାଇବାକୁ ମିଳିଥିଲା।
ମୋ ହାତରନ୍ଧା ତ ବହୁତ ବଢିଆ।
ଯୋଉଠି ବି ଥିଲେ ସେଇ ସମୟରେ ଘରକୁ ଯାଉ ପୋଡ ପିଠା ତା ସହିତ ଆଉ ଯେତେ ପ୍ରକାର ବି ପିଠା ରହିଲା ଚକୁଳି ପିଠା ଏ ସବୁ ଖାଇବାକୁ। ପାଇଁ ମିଳେ ଆଉ ଧିକ ଆମାନ କରରେ ରଣ ଆଜ୍ଞା ଆପଣ ମୁଁ ଏମତିତି କିନ ଏମିତି କଣ ପା ଦେଖ ଯାଇଥିଲ ନା ଏଥର ତ ଏଥର ତ ସେମିତି ବାହାରକୁ କୁଆଡେ ଯାଇ ହି ନଥିଲା ବାସ୍ ହଁ ସେଇ ପରିବାର। ଭାଇ ଭଉଣୀ ଏଇ ପରିଵାରଙ୍କ ସହିତ ହିଁ ନିହାତି ଭାବରେ ଉପଭୋଗ କଲି ହଉ ସେମିତି ନା ପାଖରେ ଯେମିତି କହିଲେ ଶିଶୁ ଉଦ୍ୟାନ ହଉ ବା ଯେମିତି ପାର୍କ ଅଛି ତ ସେ ସବୁ ବୁଲିବା ପାଇଁ ଯାଇଥିଲୁ କିନ୍ତୁ ଆଉ କଣ ସେମତି ଦୂର ଜାଗା ଯାଇପାରିନଥିଲୁ। ନାଁ ନାଁ
କିନ୍ତୁ ସେଇ ଯୋଉ ପ୍ରତ୍ୟେକ ଜିଲ୍ଲାରେ ଏବେ ଯେମିତି କିି ହେଇଯାଇଛି ରଜ ପର୍ବ ରଜ ଉତ୍ସବ ପା ପାଳନ ହୁଏ ତ ସେମିତି ବି ହଉଥିଲା କିନ୍ତୁ ମୁଁ ଯାଇ
ଆଜ୍ଞା ହଁ ଏବେ ତ ସବୁଆଡେ ଗୋଟେ ଗୋଟେ ରଜ ସମ୍ମିଳନୀ ସବୁଆଡେ କରୁଛନ୍ତି ସମସ୍ତେ
ନିହାତି ନିହାତି ନିଜର ପ୍ରତିଯୋଗିତା ନିଜର ମନ ଇଚଛା କ ର କରଛନ୍ତି ବ ଯାଇପାରନ୍ତି ଏକ ଦେହ ଥିଲା
ଯାଇ ହେଇନି
ଆଉ ଦୋଳି ଖେଳିଲି କି ନାଇଁ ହଁ ଡୋଳି ଏଇ ଘର ପାଖରେ ଜଣଙ୍କର କରାହେଇଥିଲା ଆମର ତ ଆଉ ଜଳଙ୍କର ହେଇଥିଲା ସେଇଠି ଖେଳଥିଲେି ଆଉପ ଯାଇଥିଲେ ଖେଳୁ ହଁ ମୁଁ ବି ସେମିତି ଯାଇକି ଖେଳୁଥିଲି ସେ ପାର୍କ ରେ ଯୋଉ ଦୋଳିିବି ସେଇ ଦୋଳି ଥିଲ ସେଇଟ ବି ବଢିଆ ମଜା ଲାଗେ ସାଙ୍ଗସଥିଙ୍କ ସହିତ ଯିବେ
ଆଉ ବଢିଆ ଲାଗେ ଯେତେବେଳେ ନୂଆ ପୋଷାକ ପିନ୍ଧିକି ସମସ୍ତେ ଆସନ୍ତି ସେଠି ଖୁସି ବହୁତ ଲାଗେ।
ବହୁତ ଲାଗେ। ଆମ ଝିଅ ମାନଙ୍କ ପାଇଁ ରଜ ହିଁ ଆସିଥାଏ ବାସ୍ କିଛି ନ କର ବାସ୍ ବସି ସଜ ହୁଅ। ପିଠା ଖାଅ ନୂଆର ପୋଷାକ ପିନ୍ଧ
ହଁ ଗୋଟିଏ ଦିନ ପୂର୍ବରୁ ସମସ୍ତେ ମେହେନ୍ଦୀ ଲଗେ ଗେଇବେ, ସଜବାଜ ହେବେ, ସକାଳୁ ଉଠୁ ଉଠୁ ତାଙ୍କର ଅ
ଆ ରେଡି ହେଇଯିବେ। ନିହାତି ଭାବରେ ଗୋଟେ ବର୍ଷକୁ ଅପେକ୍ଷା ପାଇଁ ଅପେକ୍ଷା କରିବା ପାଇଁ ପୁଣି ଆମର ରଜ ପର୍ବ ପାଇଁ
ଆଜ୍ଞା। ହଉ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ଥା ହେଇ ଖୁସି ଲାଗିଲା ଧନ୍ୟବାଦ। ହଉ ଧନ୍ୟବାଦ ହଁ।